ହ୍ୟାଲୋ। ହ୍ୟାଲୋ ଓ। ହ୍ୟାଲୋ।
ହ୍ୟାଲୋ। ଜୟ ଜଗନ୍ନାଥ ଆଜ୍ଞା।
ଜୟ ଜଗନ୍ନାଥ। କଣ କରୁଛନ୍ତି?
କଣ କରୁଚନ୍ତି?
କିଛି ନାହିଁ ଝିଅକୁ ଶୋଇ ପକଉଥିଲି ବର୍ଷା ହଉଛି ଆଉ।
ଆଜ୍ଞା ଆଜ୍ଞା ମୁଁ ବି ଆଜ୍ଞାବେ ଆମାଡି ବର୍ଷା ହଉଛି। ମୁଁ ବି ଏବେ ଟିକେ ଖାଇକି ଶୋଇଛି।
ଆପଣ କୋଉଆଡେ କହୁଛନ୍ତିକି ମୋ ଭୟସ ଆସିଛି ତ?
ଆଜ୍ଞା ଆଜ୍ଞା ଆସୁଛି।
ହଁ ହଁ ଘରେ ଅଛି ତ ବର୍ଷା ଟା ହଉଛି। ନ ଟିକେ ବାହାରକୁ ପଳାଏ ରୁହ। ଓହୋ ହଉ ହଉ ଆଉ କଣ ଖାଇଥିଲେ?
ଆଜ୍ଞା ମୁଁ ଖାଇଥିଲି ଗରମ ଖାଇନି ପଖାଳ ଖାଇଥିଲି ସକାଳେ।
ଓହୋ।
ଆଜ୍ଞା ଶାଗ ଭଜା ଆଉ ଆଉ ଆଳୁ ପୋଟଳ ଭଜା ବାଇଗଣ ବିଲାତି ପୋଡ଼ା ହେଇଥିଲା ତାକୁ ଦଳିକି ଖାଇଥିଲି।
ଓହୋ କୋଉଆଡେ କହୁଛନ୍ତି କି ଯୋଉ ଗାଁ ଟା?
ଆଜ୍ଞା ଆମର ଆନନ୍ଦପୁର କେଉଁଝର ଆନନ୍ଦପୁର।
ଓହୋ ଏଇ ଯୋଉ ଏଇ ଆନନ୍ଦପୁର କି ଏଇ ଯୋଉଟା କେଉଁଝର ଆନନ୍ଦପୁର ନା ହୁଁ ହୁଁ।
ଆଉ ଆଜ୍ଞା ଆପଣଙ୍କ ଘର?
ମୋ ଶାଶୁ ଘର ହଉଛି ଫଣ୍ଡ ଏଇଠି ଢେଙ୍କାନାଳ ଭୁବନ। ଢେଙ୍କାନାଳ ଭୁବନ ଆଉ ବାପଘର ଯାଜପୁର। ଯାଜପୁର ଆଣିଛନ୍ତି ବିରଜା କ୍ଷେତ୍ର?
ଆଜ୍ଞା ଆଜ୍ଞା ଜାଣିଛି ବିରଜା କ୍ଷେତ୍ର ତାପରେ ଏବେ ଏମେ ମିନି କେଦାରନାଥ ବି ଖୋଲିଛି ବଡ଼ଚଣାରେ।
ଓଁ ବଛଣା ହଁ ବଛଣା ଆମ ଏଠିବା ଏଇ ଯଉ ବନ୍ଧନଟା କୁଆଖିଆ ଆମ କୁଆଖିଆ ଆଡ଼େ ବଚ୍ଚନା ଟା।
ଆଜ୍ଞା ଆଜ୍ଞା ସେଇଠି ଆଜ୍ଞା ଯୋଉ କେଦାରନାଥ ମନ୍ଦିର ଗୋଟେ ଖୋଲିିଲଣି ନା। ସେଇଭଳିଆ ଦେଖା ହଉଛି।
ଓହୋ।
ଆଜ୍ଞା।
ହଁ ଆଉ ଆପଣ ଆଡେ କଣ ମନ୍ଦିର ଫନ୍ଦିର କଣ ସବୁ ଅଛି ସିଆଡ଼େ ସବୁ?
ଆଜ୍ଞା କେଉଁଝରରେ ତ ଆପଣ ଜାଣିଛନ୍ତି ତାରିଣୀ ମାଆଙ୍କ ପୀଠ।
ହଁ ହଁ ସିଓର।
ଆଜ୍ଞା ତାପରେ ହେଲା ଆଉ ସେ ପାଖାପାଖି ଜାଗା ସବୁ ଅଛି ବୁଲିବା ପାଇଁ ଯେମିତି କିି ଗୁଣ୍ଡିଚା ଘାଗି ଅଛି।
ଓହୋ।
ଯାଇଛନ୍ତି କେବେ?
ଗୁଣ୍ଡିଚା ଘାଗୀ ନା ଘଟଗାଁ ଯାଇଛି ଘଟଗାଁ ପାଖାପାଖି କି?
ଆଜ୍ଞା ଘଟଗାଁର ସେ ଘଟଗାଁ ପଛପଟେ ଗୋଟେ ରାସ୍ତା ଅଛି ସେଇଠୁ ଛଅ କି ସାତ କିଲୋମିଟର ହବ ସେ
ସେ ଯୋଉ ମନ୍ଦିର ଏବେ ବୋଧେ ହେଇଛି ମୁଁ ପାଞ୍ଚ ବର୍ଷ ତଳେ ଯାଇଥିଲି ଆଉ ଏବେ ଯାଇନି ଆଉ ଘଟଗାଁ।
ଆଜ୍ଞା ନାଇଁ ନାଇଁ ଏବେ ବି ସେମିତି ଅଛି ମାଆଙ୍କ ମନ୍ଦିର ସେମିତି ଅଛି ଖାଲି ରଙ୍ଗ ହଉଛି ଯାହା ଚୈତି ପର୍ବକୁ ମାନେ ଯୋଉ ନୂଆବର୍ଷ ହୁଏ ପଣା ସଂକ୍ରାନ୍ତି।
ପାଞ୍ଚ ବର୍ଷ ତଳେନି ମୋ ଝିଅ ନଣ୍ଡା ହେଲା ବେଳେ ଯାଇଥିନି ହଁ।
ଆଜ୍ଞା। ନାଇଁ ଆଜ୍ଞା ପଣା ସଂକ୍ରାନ୍ତି କି ଖାଲି ଯାହା ନୂଆ ରଙ୍ଗ ଦିଆ ହଉଛି ସେତିକି, ମାଆ ନହଲେ ସେମିତି ଅଛନ୍ତି। ମାଆ କଣ ବଦଳି ଯିବେ କି?
ହଁ ନା ନା ମୁଁ କହିନି ସେଠି ଯୋଉ ସେଠି କିଛି ଆଉ ଚେଞ୍ଜ ହେଇନି ତ ସେମିତି ସେ ପିଠ ଅଛନ୍ତି ଏଇକ୍ଷିଣୀ।
ସେମତି ଅଛି ଖାଲି ଟିକେ ଏବେ ମାନେ ମାନେ ଆଗ ଅପେକ୍ଷା ଟିକେ ସୁନ୍ଦର କରିଦିଆ ହେଇଛି।
ଓ ସିଆଡେ କିନ୍ତୁ ଭଲ ପିକନିକ ସ୍ପଟ ମାନେ ଜଙ୍ଗଲ ଏରିଆ ବଢିଆ।
ଆଜ୍ଞା ଆଜ୍ଞା ଜଙ୍ଗଲ ଆପଣ ତ ଜାଣିଛନ୍ତି କେଉଁଝର ମାନେ ତ ଗଛ ପତ୍ର ଯେ
ହୁଁ ଇଆଡେ ବି ଇଆଡେ ବି ଜଙ୍ଗଲ ନେଇକି ଏଇ ଯୋଉ
ଆଜ୍ଞା କାଜୁ ବଣ ସିଆଡେ ଟିକେ ବେଶୀ।
ଇଆଡ଼େ ହଁ ଇଆଡ଼େ ବହୁତ କାଜୁ ଖରା ଦିନେ ବହୁତ କାଜୁ ଭାଲୁ ଆସନ୍ତି।
ଆଜ୍ଞା ଆଜ୍ଞା ଜାଣିଛି ସେଟା ଜାଣିଛି।
ଯାଜପୁର ଟାଉନରେ କିନ୍ତୁ ସିଆଡେ ଆମର ଏ ଏତେ ଇଏ ନାହିଁ ଜଙ୍ଗଲ
ନାଇଁ ଆଜ୍ଞା ଯାଜପୁର, ଭଦ୍ରକ, ସେଠି କିଛି ନାଇଁ। ସେଠି ପାହାଡ଼, ପର୍ବତ, ଜଙ୍ଗଲ କିଛି
କିଛି ନାହିଁ କିଛି ନାହିଁ ଇଆଡ଼େ କିନ୍ତୁ ଆମର ହଁ।
ଗାଁ ଗହଳି ବି ସେମିତି କିଛି ନାହିଁ, ଗାଁ ଗହଳିରେ ବି ଏତେ ଜଙ୍ଗଲ ପାଇବେନି କି ପାହାଡ଼ ପାଇବେନି କିନ୍ତୁ ଏ ଭ ମାନେ କେଉଁଝରରେ ଆପଣ ଗାଁ ଗାଁରେ ବି ପାହାଡ, ପର୍ବତ, ଗଛଲତା ବହୁତ ପାଇବେ।
ହଁ ଏ ଭଲ ଏ ପିକନିକ ସ୍ପଟ୍।
ନାଲେ କିନ୍ତୁ କାଜୁ ବଣ ଟିକେ ବେଶୀ।
ହଁ କାଜୁ ତ ଏଠି ସବୁ ବେପାର ଆଉ ଖରାଦିନ ସବୁ ପୁରା
ଆଜ୍ଞା ଆଜ୍ଞା ଜାଣିଛି ମୋ ପିଇସି ମାଙ୍କ ଘର ସେଠିତ, ମୁଁ ଜାଣିଛି।
ପିଇସି ମା ଘର ମାନେ ଗେନ ମାନେ ଏଇଠି ଭୁବନ ପାଖ ନା କୋଉଠି?
ଆଜ୍ଞା, ଆଜ୍ଞା, ଭୁବନ ଠୁ ପାଟଣା, ପାଟଣା ଗାଁ କଣ ଗୋଟେ ଅଛି, ମୁଁ ଜାଣଛି ସେଇଠି।
ରେନଦା ପାଟଣା
ଆଜ୍ଞା।
କୁନିନ୍ଦା ପାାଟଣା, ସେଇଟା କୁନିନ୍ଦା ପାାଟଣା କହୁଛନ୍ତି।
ଆଜ୍ଞା, ସେଇଠି ତାଙ୍କ ଘର।
କାହାଘର କହୁନାହାନ୍ତି ମୁଁ ବି ଜାଣିଥିବି, ଆମେ ବା ରେଣଦାପାଟଣା, ଆଇଚ ଘର କି?
ଆଜ୍ଞା, ନାଇଁ ରାଉତ ଘର।
ଓହୋ, ଆମର ରା ଆଇଚ ଘର ରାଉତ ଘର ବି ଅଛନ୍ତି।
ଆଜ୍ଞା, ରାଉତ ନେବୋ
କଁଣ ତାଙ୍କ ନାଁ ଟା କହୁନାହାନ୍ତି, ମୋ ହଜବେଣ୍ଡ କୁ ପଚାରିଲେ କହିଦେବେ। ମୁଁ ତ ଏଇ ଗାଁରେ ଜାଣିନେଇଁ
ପିସାଙ୍କ ନାଁ ତ ଜାଣିନେଇଁ। ଆଉ ତାଙ୍କ ପିଇସିଙ୍କ ଭଲ ନାଁ ବି ଜାଣିନେଇଁ। ତାଙ୍କ ତାଙ୍କ ପୁଅ ପୁଅ ନାଁ ଓ ଜଣଙ୍କ ନାଁ ଓପା। ଆଉ ଝିଅ ଜଣେ ଅଛନ୍ତି ସୋପି।
ସୋପି
ଆଜ୍ଞା।
ଓହୋ। ଓହୋ, ହଁ ମୁଁ ଜାଣିଚି। ସୋପି ଯୋଉ କହିଲେ ମୁଁ ଜାଣି ଓ ସେ ଆମ ଭାଉଜ ସିଏ ହେବେ ଆମର।
ଆଜ୍ଞା ଆଜ୍ଞା, ସେ ମୋ ପିଇସି ହେବେତ, ସେଇଠି
ସୋପି ଯୋଉ ନ ନଣଦ ହିସାବ, ତାଙ୍କ ଭାଇ ମାନେ ତାଙ୍କ ବଡା ବାପା ପୁଅ ନଣ୍ଡା
ଆଜ୍ଞା।
ତାଙ୍କ ସବୁ ମାନେ ଯୋଉ ବଡାବାପା, ସାନବାପା, ସବୁ ଅଛନ୍ତି ତ ଆଉ। ଉଁ, ହୁଁ, ଏଇ ଗାଁରେ ବା।
ଯେତେବେଳେ ଯାଏ ପିସିଙ୍କ, ପିସିଙ୍କ ଘରକୁ ତ ସେ ବା ବାଟରେ ସବୁ ପଡେ କାଜୁଗଛ, ଦି ସାଇଟରେ ଗଛ ପଡେ। ତ ସିଏ ହେରା ଦେ
ହଁ ହଁ, ସୋଫିଘର ଜାଣିଚି ସେ ଆ ନଣଦ ହିସାବ ହେବେ।
ଆଜ୍ଞା।
ସୋପି ତାଙ୍କ ଯଉ ଭଉଣୀ ଟିକି ମାନେ ତାଙ୍କ ବଡ଼ ବଡ଼ାବାପା ଝିଅ ନା ସାନା ବାପା ଝିଅ କଣ ଟିକି
ନାଇଁ ଆଜ୍ଞାଁ ଆଉ କାହାକୁା ଜାଣିନି ମୁଁ ଖାଲି ମୁଁ ତାଙ୍କ ଘର ସେ କେତେବେଳେ କେମିତି ଦିନେ ଅଧେ ଯାଏ ତ ସେ ପିଇସୀଙ୍କ
ଓହୋ।
ଆଜ୍ଞା, ଆଉ ଆଜ୍ଞା ଆଜି ରୋଷେଇ କଣ ହେଇଚି ଆପଣଙ୍କର?
ଆମର ରୋଷେଇ ଆଜି ସନ୍ତୁଳା ହେଇଚି। ଆଉ ପୋଟଳ, ଝୁଡ଼ଙ୍ଗ ଭଜା କଲରା ଚିପ୍ସ, ଆଉ ମୋ ମୋ ଝିଅ ନାଗି ଡାଲମା।
ଆଜ୍ଞା, ଆଜ୍ଞା।
ତାର ଆ ତାର ଆମ୍ବ ତାର ପୁରା ଅଲଗା। କିଛି ପରିବା ଫରିବା ଖାଉନି। ସବୁ ନିଜେ ପୁଣି ଆଳୁ ଫୁଣି ଅଲଗା ପୁଣି ଭାଜିବାକୁ ପଇଲା। ଆମର ଗୋଟେ ଚାକିରିଆ ପଡ଼ିଚି ସେ ଦିନେ ଛାଡ଼ି ଦିନେ ଆସଚି।
ଆଜ୍ଞା, ଆଜ୍ଞା, ମାନେ ଘର ସହିତ ଝିଅଙ୍କ ପାଇଁ ବି ଅଲଗା ଖାଇବା ବୋଧେ ହଉଚି।
ହଁ ସେ ଅଲଗା ହେଲା ବେଳଳେ ଭାରି ପ୍ରେସର। ସକାଳୁ ପୁଣି ଜଳିଖିଆ
ଆଜ୍ଞା, ଆଜ୍ଞା, ଆଜ୍ଞା ଗୃହିଣୀ ମାନେ ତ ସେମିତି ହେଇଥିପାଇଁ ପଡିବ ଟିକେ
ହଁ, ଛୁଆ ମାନେ ଆହୁରି ପ୍ରେସର ଏଇ ତାକୁ ଶୋଇ ପକେଇଲି ଶୋଇ ପକାଇକି ଟିକିଏ ଫାଙ୍କା ହେଲି
ଆଜ୍ଞା ଆଜ୍ଞା ଛୁଆ ଯେତେବେଳେ ସାର ଆଉ ସିଏ କାନ୍ଦିବ ଆଉ ସେ ଆପଣ କଣ କିଛି କରିପାରିବେ କିଛି
ହଁ ତାର ହଜଡ଼ି ବି ଖାଉଛନ୍ତି ତାଙ୍କ ବାସନ ବି ଧୋଇନି ମୁଁ କଇନି ଟିକେ କଥା ହେଇ ପଡେ ତାପରେ ଧୋଇବି କାମ ସରୁୁନି ଆଉ ଆଉ ଜା ରଥ ରଥ ଟାଣିବାକୁ ଆଉ ଯାଆନ୍ତି ପୁରୀ ଫୁରି ଯାଆନ୍ତି ନା ନାଇଁ
ଆଜ୍ଞା ପୁରୀରେ ତ କେବେ ଯାଇନି ରଥଯାତ୍ରା କିନ୍ତୁ କେଉଁଝରରେ ଯେହେତୁ ରହୁଥିଲି ମୁଁ ମାନେ ସେଇଠି ରହିକି ପଡୁଥିଲି
ହୁଁ ହୁଁ
ଆଜ୍ଞା ଡିପ୍ଲୋମା ପଢୁଥିଲି ସେଠି ତ ସେଠି ବଲଦେବଜୀଉ ମନ୍ଦିର ଅଛି ବହୁତ ଭଲ ବଡ଼ ମନ୍ଦିର ଗୋଟେ
ଓହୋ
ସେଠି ଯାଏ ଆଉ ଏବେ ଯେହେତୁ ପଢାପଢି ସରିଗଲା ଏବ ଡିପ୍ଲୋମା ସରିଗଲା ମୁଁ ତିନି ବର୍ଷ ଆଜ୍ଞା ଘରେ ବି ପଳେଇ ଆସିଛି ଘର ପାଖରେ ବି ମନ ନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ତ ସେଠି ଯାଇଥିଲି ସ୍ନାନ ପୂର୍ଣ୍ଣିମା କୁ ଯାଇଥିଲି
ଓହୋ
ଆଜ୍ଞା ଏବେ ବି ରଥଯାତ୍ରା ଦେଖିବା ପୁରୀ ଯିବାର ସାଙ୍ଗ ମାନ କହୁଛନ୍ତି ଯିବା ପାଇଁ ଆଉ ସେମତି କିଛି ଠିକ୍ ହେ
ଏବେ କଣ ଜବ୍ କରିଛନ୍ତି
ଆଜ୍ଞା ନାଇଁ ଜ ଜବ୍ ପାଇଁ ଆପ୍ଲାଏ ମାନେ ହେଇଯାଇଛି କିନ୍ତୁ ଆସିନି ଜୟନିଙ୍ଗି ଲେଟର
ଘରେ ଅଛନ୍ତି କେଉ କେଉଁ ଜୋରରେ ଅଛନ୍ତି
ଆଜ୍ଞା ଘରେ ଅଛି
ଓ ଘରେ କିଏ କିଏ ସବୁ ଅଛନ୍ତି ଆପଣଙ୍କର?
ଆଜ୍ଞା ଘରେ ତ ବାପା ଅଛନ୍ତି ମା ସାନ ଭାଇ ଅଛି ଆଉ ମୁଁ
ହଁ
ଆଜ୍ଞା ଆ ଆୟା ଆପଣଙ୍କ ଘରେ ତ ସ୍ଵାମୀ ଆପଣ ଆଉ ଝିଅ ଗୋଟେ
ଝିଅ ଶାଶୁ ଶ୍ୱଶୁର ଶାଶୁ ନାହାନ୍ତି ଭୁବନେଶ୍ଵର ଯାଇଛି ଯେମିତି ଆମର ଦେଢ଼ଶୁର ଦୁଇ ଜଣ ଅଛନ୍ତି ବା ମୋ ଉପରେ ଅଛନ୍ତି ଦେଢଶୋ ର ଦି ଜଣ ଯାଆ ସେ ସବୁ ଭୁବନେଶ୍ୱରରେ ରୁହନ୍ତି
ଆଜ୍ଞା ଆଜ୍ଞା
ତାଙ୍କର ବଡ ଫ୍ୟାମିଲିରେ ଆଉ ନଣଦ ଗୋଟେ
ଆଜ୍ଞା
ତ ବାହାହେଇ ଯାଇଛନ୍ତି ଆମେ କିନ୍ତୁ ବର୍ତ୍ତମାନ ଶଶ ସୁର ହଜବେଣ୍ଡ ମୁଁ ଝିଅ ଅଛୁ ଆଉ
ଆଜ୍ଞା ଆଉ ବୁଲାବୁଲି କୁଆଡ କଚ ଯାଇଛନ୍ତିଆ ଭିତରେ ନା ଯାଇନାହାନ୍ତି
ଆଉ ଯାଇନି ଛୋଟ ଛୋଟ ଛୁଆ ତ କୁଆଡ଼େ ଜିମି ସେ ଖାଲିଯା ଘଟଗାଁ ଯାଇଥିନି ନଣ୍ଡା ହେଇଥିଲା ସେଇଟାଇମି ରେ ଆଉ ପୁରୀ ଯାଇଥିନି ଜା ନୂଆ ବାହା ହେଇଥିନି ଯେ ପୁରୀ ଯାଇଥିନି ସଇଲା ଆଉ ଆଉ କୁଆଡେ ଛୁଆକୁ ନେଇ ବୁଲା
କାମ ରହିଯାଉଚି ନା କଣ
ହଁ ଆମ ଘରକୁ ତ ଯାଇହଉନି ଯାଜପୁର ଟାଉନରୁୁ ଜାଣିଥିବେ
ଆଜ୍ଞା ଆଜ୍ଞା
ଢେଙ୍କାନାଳକୁ ଯାଜପୁର ଟାଉନ୍ ବହୁତ ଦୂର। ଘରୁ ଟିକେ ଯିବାକୁ ଇଛା ଭାରି କଷ୍ଟ ହଉଛି।
ଆଜ୍ଞା ଟିକେ ବୁଲିକି ଆସି ତେ ପଥିବ ବୁଲାଣି ପଡିବ ନା।
ହଁ ବହୁତ ବାଟା ହେଇଯାଉଛି। କାର ରେ ଯାଉଛି କାର ରେ ଆଶୁଛି ଛୋଟ ଛୁଆକୁ ନେଇ ବାଇକ ରେ ବି ଯାଇ ହଉନି।
ଆଜ୍ଞା ଛୋଟ ଛୁଆ କୁ ବାଇକ୍ ରେ ଆଉ କଉଠି ନେଇକି ଯିବେ କାହିକି ନା ଥଣ୍ଡା ଆଜିକାଲି ଯୋଉ ପାଗ।
ହଁ ଯଦି ମୁଁ ଯେତେବେଳେ ଯାଏ ପନ୍ଦର ଦିନ ମାସେ ରହିକି ଆସିବି।
ଆଜ୍ଞା ଆଉ ଏତେ ବାଟ ଆ ଯାଇପାରୁନାହାନ୍ତି ଆଉ ଯେତେବେଳେ ଯିବେ ଟିକେ ବୁଲିକି ଆସିବେ ଭଲରେ।
ହଁ ବା ସିଏ ସବୁବେଳେ ମନଟା ଦୁଃଖ ବହୁତ ବାଟ
ଆଜ୍ଞା ହଉ ଆଜ୍ଞା ମୁଁ ରଖୁଛି କେତେବେଳେ ପରେ ଫାଙ୍କା ହେଲେ କଲ କରିବି ଅପଣଙ୍କୁ।
ହଁ ହଁ ଧନ୍ୟବାଦ।
ଧନ୍ୟବାଦ।